ହ୍ୟାଲୋ।
ହଁ ଭଉଣୀ।
ହଁ କୁହ ନାଇ ଏଇଠି ବସିଥିଲି ବର୍ଷା ହଉଛି ତ।
ବର୍ଷା କଣ କେତେବେଳୁ ହେଲାଣି?
ଏଇ ଦଶ ପାଞ୍ଚ ମିନିଟ ହବ ଆରମ୍ଭ।
ଆଚ୍ଛା ଆଉ ଆଉ କଣ ସକାଳୁ ତମେ କଣ ଖାଇଥିଲ।
ସକାଳୁ ଏଇ ବିସ୍କୁଟ ଆଉ ଚା ଖାଇଥିଲି।
ଯା ହଉ ବିସ୍କୁଟ ଚା କାଇଁ ଖାଉଛ ଚା ପା ଦେହ ଖରାପେ ଜାଣିନ କି ତମେ?
ହଁ ନାଇଁ ଥଣ୍ଡା ମୁଁ ଚା ପିଏ ନା ଥଣ୍ଡା ହେଉଛି ବୋଲି ଟିକେ ପିଇ ଦେଇଛି ଚା ଆଉ।
ହଁ ଥଣ୍ଡାରେ ଚୁଡା ଟିକେ ଖାଇବ ଛତୁଆ ଟିକେ ଖାଇବ ସେ ଦେହ ପ୍ରତି ଭଲ ନା ଆଉ।
ଓହୋ ତମର ସେଠେ ବର୍ଷା ହେଉନି ଭାଇ?
ହଁ ହଁ ବର୍ଷା ଏଇ ଆମର ଏଇ ଆଉ ହଉଛି ଫିରି ଫିରି ଆରମ୍ଭ ହେଲାଣି।
ଓହୋ।
ହଁ ଆଉ ମାନେ ତମ ଦେହ ଭଲ ନା?
ହଁ ହଁ ଦେହ ବା ଭଲ ଅଛି ନା ଥଣ୍ଡା ହେଇଛିବା ଟିକେ।
ଆଉ ଆଉ ଖାଇଦେଲେନି ଟିକେ ଯାଇକି ଔଷଧ ଆଣି ଖାଇଲେନି।
ହଁ ମୁଁ ଗୋଟେ ଥଣ୍ଡା ଜ୍ୱର ପାଇଁ ଗୋଟେ ପାରାସିଟାମୋଲ ଖାଇଛି।
ଆଚ୍ଛା ଆଚ୍ଛା ଆଉ ବୋଉଙ୍କ ଦିହ ବାପାଙ୍କ ଦିହ ଭଲ ନା?
ହଁ ବୋଉ କୁ ଥଣ୍ଡା ହେଇଯାଇଛି ବାପାଙ୍କ ଦେହ ଭଲ ଅଛି।
ହଁ ଆଉ ଭାଇ କଣ କରୁଛନ୍ତି?
ଭାଇ ଏବେ ଏ ଜଣଙ୍କ ବାହାଘର ହଉଛି ସେଥିପାଇଁ ପରିବା ହେରିକା କାଟୁଛନ୍ତି।
ଆଚ୍ଛା ଯାଉ ବହୁତ ଭଲ କାମ କରୁଛନ୍ତି ଆଉ କଣ ହେଇ ବର୍ଷା ମେଘ ପବନ ଆଇଲାଣି କଣ ବାହାଘର କଣ କେମିତି ସେଠି ମାନେ ଭୋଜିଭାତ ହବ ସେଠି। ମାନେ ପାଲ ଫାଲ ଭିଡା ଭିଡି ଅଛି ନା ନାଇଁ ଓଦା ଫଦାରେ ସବୁ ଲୋକ।
ହୁଁ, ନାଇଁ ନାଇଁ। ପାଲ ଭିଡ଼ା ହେଇଛି, ଘର ଭିତରେ ପରିବା କଟା ହେଉଛି, ପାଲ ଚାରିଆଡ଼େ ସିଲିଂ ହେଇଛି।
ଆଚ୍ଛା ଆଚ୍ଛା ବହୁତ୍‌ ଭଲ ଭଲ ଆଉ ଆଜି କଣ ରୋଷେଇ କଣ ସେଠି ହଉଛି ତମେ ଜାଣିଛ ନା ଜାଣିନ?
ହଁ ଆଜି ଭାତ ଡାଲି। ଆଉ ପନିରି, ଆଉ ଖଟା, ଖିରି ମାଛ। ଦହିବରା କରିବେ ବୋଲି କହୁଥିଲେ ତ ଆଉ ଗୁପଚୁପ ଅଛି।
ଆଚ୍ଛା ସେ ଯୋଉ, ମାନେ କିଛି ହେଇନି ବର୍ଷା ଫର୍ଷା ପ୍ରୋଗ୍ରାମ କିଛି ବନ୍ଦ ହବନି ତ।
ନାଇଁ ନାଇଁ ବର୍ଷାରେ ପ୍ରୋଗ୍ରାମ ପା ଆରମ୍ଭ ହେଇଗଲାଣି ବନ୍ଦ କଣ ହବ।
ନାଇଁ ନାଇଁ ଯୋଉ ଗୁପଚୁପ୍ ଫୁପଚୁପ ଆସିବାର ଥିଲା କି ଆଇସ୍କ୍ରିମ କଣ ସବୁ ସବୁ ବନ୍ଦ ସବୁ। ହବ ନା ବନ୍ଦ ହବ ସବୁ?
ହଁ ସେ ତ କହିଛନ୍ତି ଆସିବା ପାଇଁ ଦେଖାଯାଉ କଣ ହଉଛି ଚାରିଟା ଆଙ୍କେ ଅଛି।
ଆଚ୍ଛା ଆଉ ତମ ଘରେ ଆଜି କିଛି ଖାଦ୍ୟ ପ୍ରସ୍ତୁତ କରିଛ ନା ଆମର ସେଠି ତାଙ୍କର ନିମନ୍ତ୍ରଣ ହେଇଛି ସେଠି ଖାଇବାକୁ ମାନେ ଯିବ।
ହଁ, ନାଇଁ ସକାଳେ ଯାହା ଜଳଖିଆ ଖାଇଥଥିଲୁ ସେ ନିମନ୍ତ୍ରଶ କରିଛନ୍ତି ଆମେ ଗୋଟା ବେଳେ ଯାଇ ଖାଇବୁ ରୋଷେଇ ତ ସରିଗଲାଣି।
ଆଚ୍ଛା ରୋଷେଇ କଣ ଗାଧୁଆଳେ ନିମନ୍ତ୍ରଣ ସେ କଣ ହେଇଛି।
ଆଉ କିଛି ନାହିଁ ଖାଲି ଭାତ ଡାଲି ଆଉ ମାଛ ଭଜା।
ଭାତ, ଡାଲି, ମାଛ ଭଜା ନୁହଁ?
ହୁଁ!
ସେ ଯାହା ହଉ ତମେ ଖାଇବ ସେ କେତେବେଳେ ଯିବ ଖାଇବ କେତେବେଳେ ଯିବ?
ଖାଇବାକୁ ଏଇନ୍ ନା ବାରେ ଗ୍ରି ଆମେ ଗୋଟାଏ ବେଳକୁ ଖାଇବୁ ଆଉ। ମାଛ ଭଜା ହେଇନି ତ ମାଛ ଭଜା ହେଲେ ଖାଇବୁ।
ଓହୋ ଆଉ ତମକୁ କେତେବେଳେ ଆମକୁ ଗୋଟେ ଡାକୁନ ନା କିଛି ନାଇଁ।
ଆଜି ଆସ ଆମର ଭୋଜି ଅଛି।
ହଁ ତମେ ଡାକିଲେ ଆମେ ଟିକେ ଖୁସି ହୁଅନ୍ତୁ ଯାଇଁ ଖାଇକି ଆସନ୍ତୁ ତ କିଛି ତ ଫୋନ ଫାନ୍ ନାହିଁ କିଛି ନାଇଁ।
କଣ ବର୍ଷା ପାଗ ଖାଲି ସାଇ ଭାଇରେ ଦବା କଥା ଭୋଜି ଆଉ।
ଅ ହ। ଆଉ କଣ ତ ଭୁଲିିଭାଲି ଗଲ ଆଉ ଫୋନ୍‌ ଫାନ୍‌ ନାହିଁ ମୁଁ ମୋ ଆଡୁ ଟିକେ ଲଗେଇଲି ମୁଁ କହିଲି ଦେଖି ଟିକେ କଥା ହେଇଯିବା। ଆଉ କୁଆଡେ ବର୍ଷା ପାଗରେ କୁଆଡେ ବୁଲାବୁଲି ଯିବେ ନା ନାଇଁ?
ନାଇଁ, ରଜରେ ଜୋରେ ବୁଲା ହେଇଯାଇଚି ଆଉ ଏଇନା ପ୍ରୋଗ୍ରାମ ନାଇଁ। ନାଇଁ ଯିବା ବର୍ଷା ପାଗ ଟିକେ ଛାଡ଼ୁ ଧବଳେଶ୍ୱରରେ ଯିବା ଆଉ।
ରଜ ରଜ ଜୋରେ ବୁଲା ହେଇଯାଇଚି ଆଁ।
ହୁଁ!
ତଥାପି କୁଆଡେ ବୁଲାବୁଲି ହେଇଚି?
ହଁ ଏଁ ରଜରେ ଆମର ଏଠି ଗୋଟେ କପିଳେଶ୍ଵର ମନ୍ଦିର ଅଛି। ସେଠି ଯାଇଥିଲୁ ମହାବିନାୟକ ମନ୍ଦିର ଯାଇଥିଲୁ।
ଯାଉ କ ନା କଣ ସାଙ୍ଗସାଥି ନା ଏମିତି ଏକୁଟିଆ
ନାଇଁ ନାଇଁ ସାଙ୍ଗ ହେଇକି ଦିଇ ତିନି ଜଣ ଯାଇଥିଲୁ ଘର ପାଖ ସେ ଭଉଣୀ ଘର। ସିଏ ଆମ ଭଉଣୀ।
ଆ ତ ମିଶିକି ସବୁ ଯାଇଥିଲେ ଆଉ। ଆଉ କଣ ସେ ଯାଇଥିଲ କଣ ସେ ସବୁ ଦୃଶ୍ୟ କଣ ସବୁ ଦେଖିଲ କଣ ଲୋକ କେତେ ଗହଳି କଣ ହେଇ ଥିଲା କି ଫାଙ୍କା ଥିଲା ଆଉ ତା ବିଷୟ କଣ ଟିକେ କୁହନ୍ତୁ ଆମ ଟିକେ ଶୁଣୁ।
ହୁଁ! ରଜରେ ମହାବିନାୟକରେ ପ୍ରବଳ ଭିଡ। ପ୍ରବଳ ଭିଡ ସେଟି। ସେ ତ ତାର ସବୁ କିମ୍ବଦନ୍ତୀ ମହାଭାରତରେ ସବୁ ଅଛି କିମ୍ବଦନ୍ତୀ ଯୋଉ ପଞ୍ଚୁ ପାଣ୍ଡବ ଆସି ରହି ଥିଲେ ସେଠି, ଯୋଉ ଗୁପ୍ତ ବନବାସ କରିଥିଲେ। ଗୋଟ୍ ହୁଁ ହୁଁ ସେ ପାହାଡ ଯୋଉ ଅଛି।
ହଁ ହଁ ବୁଝିଲି କାହିଁ ଏଗୁରା ତ ଆଁ ଆ ଏଇ ଏଇ ବିଷୟ ତ ଆମକୁ କେହି ଜଣେଇ ନାହାନ୍ତି ଆମର ଏଇଠି ଆଖପାଖ ଲୋକ ହଉ କି ମୁଁ ବୟସ୍ କ ଲୋକ ବୁଢା ହଉ କି ବୁଢୀ ହଉ କି ଜାଣିଥ କି ଜଣେଇ ନାହାନ୍ତି।
ନାଇଁ ନାଇଁ ଏମାନେ କେହି ଜାଣିନାହାନ୍ତି ଯେତେବେଳେ ମୋର ଯେତେବେଳେ ପିଛି ବଳେ ଗୋଟେ ପ୍ରୋଜେକ୍ଟ ନେଇଥିଲି। ସେତେବେଳେ ଯେତେବେଳେ ଆମେ କିଛି ତଥ୍ୟ ସଂଗ୍ର ନାଇଁ ନାଇଁ ତଥ୍ୟ ସଂଗ୍ରହ କରିବା ପାଇଁ ଯାଇଥିଲୁ। ମୁଁ ପ୍ରଥମେ ସେ ନନା ମାନଙ୍କ ସହିତ କଥା ହେଇକି ତଥ୍ୟ ଆଣିଥିଲି। ତାପରେ ମୁଁ ଗୋଟେ ପେପର ବହି ଗୋଟେ ପର୍ବପର୍ବାଣିୀ ଓଡିଆ ପର୍ବପର୍ବାଣିୀ ବହିରେ ଥିଲା।
ତମୁ ତମକୁ କଣ ଲାଗୁଛେ ନ ନା ସଉ ସତ ଠିକ୍ ଠାକ୍ କହୁଛି ନା ଏମ୍ତି ମିଛ ମନ ଗଡା କାହାଣୀ କର୍ ଚନ୍ତି ତମକୁ କଁ ଲାଗୁ
ଉ ହଁ ସେଏ କହୁଛନ୍ତି କିମ୍ବଦନ୍ତୀ କିମ୍ବଦନ୍ତୀ କହୁଛନ୍ତି ଅଧା ସତା ଅଧା ମିଛ।
ତମକୁ କଣ ଲାଗୁଛି ସେ ସେ ସତ ମିଛ କଥା ସେଇଟା ପ କଥା ମାନେ ତମକୁ କେତେ ବିଶ୍ଵାସ ଲାଗୁଛି ଏଇ ବିଷୟରେ ଯୋଉ ତମକୁ ଯୋଉ କହିଲେ ତମେ ଏଟକୁ କେତେ ଗ୍ରହଣ କଲ କେତେ ଗ୍ରହଣ କଲନି ମାନେ ମୁଁ ସେଇଟା ତମକୁ ପଚ ତମେ କହିବ?
ହଁ ସେଇଟା ହଁ ଅଧ ବିିଶ୍ଵାସ ହଉଛି ଅଧବିଶ୍ଵାସ ହଉନି
ନାଇଁ ନାଇଁ ସେଟା ସେଟା ସେମିତି ହବନି ପୁରା ତମ ଉପରେ ପୁରା ପଚରା ହଉଛି ତମ ମାନେ ତମକୁ କଣ ଲାଗୁଛି ସେଇଟା କେତେ ସତ କେତେ ମିଛ ତମକୁ ଅଧା ସତ ଅଧା ମିଛ କହିଲେ ହବନି ତମେ ଗୋଟା ଶୁଣିଥବ ତମକୁ କଣ ଲାଗୁଛି ଫିଲ୍ ଲାଗୁଛି ନାଇଁ ଲାଗୁଛିତ ହେଇଥିବ ନା ଲାଗୁଚଛି ମିଛ ହେଇଥିବ ଅଧା ସେମିତି କଣ ଜାଣି ହବ?
ହଁ।
କହୁନାହାନ୍ତି?
ନାଇଁ ମତେ ଲାଗୁଚ ପ୍ରାୟ ସତ ହେଇଥିବ ଏ ଘଟଣା।
ଆଚ୍ଛା ଆଉ ତମେ ଯାଇଛ ସେଠି କଣ ପ୍ରସାର ସେବନ କଲ ନା ଆଉ କୋଉଠି ହୋଟେଲ ଖାଇଲ ନା
ନାଇଁ ସେଠି ପ୍ରସାଦ ବ୍ୟବସ୍ଥା ଆସି ତାପରେ ଆମେ ଦହିବରା ହେଇ ଯୋଉ ମନ୍ଦିର ସାମ୍ନାରେ ଅଛି ଦହିବରା ଖାଇଥିଲୁ ତା ଆରେ ସେ ନନାଙ୍କ ସହିତ ଗନ କରି ସେ ପାହାଡ ଉପରକୁ ଯାଇଥିଲୁ ବନ ଦୁର୍ଗା ଅଛନ୍ତି।
ଯୋଉ ପ୍ରସାଦ ସେବନ କଲ ସେଠି ମାଗଣା କ ମାଗଣା କଲ ନା ଟଙ୍କା ଦେଇକିରି ଖାଇଲ?
ଅ ନାଇଁ ସେଇଟା ପଇସା ନେଉଛନ୍ତି ଶହେ କୋଡି ଟଙ୍କା।
ଶହେ କୋଡ଼ିଏ ଟଙ୍କା ମାନେ ଶହେ କୋଏ ଟଙ୍କାରେ କଣ କଣ ସବୁ ଦଉଛନ୍ତି ଟିକେ ଟିକେ କହିଲ?
ଶହେ କୋଡିଏ ଟଙ୍କା ଭାତ ଡାଲି ଖଟା ଆଉ ଗୋଟେ ମିକ୍ସ ଭେଜ କରିଥିଲେ ଯୋଉଟା ପୋଟର ଫଟର ଘାଣ୍ଟ କୁହନ୍ତି ଘାଣ୍ଟ ଆଉ ଖିରି ସାମ୍ପଡା କରିଥିଲୁ ସେଦିନ ବିଶେଷ କରି ହ
ହଁ କୁହୁ
ହୁଁ। ଆଉ ତଣ ଯିବେ ସେ ମନ୍ଦିର ପରିବେଶ ଯେମତି ସେ ପାହାଡ ପର୍ବତ ଝରଣା ପୁରା ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ।
ଆଉଜି ଭଲ ପାଗ ଦେଇଛି ଆଉ ଗୋଟେ ବରା ପକଡି ଫକୁଡି ସରି ନହା ଆଉମକୁ ଡାକୁୁନହା ଆମେ ଯାନ୍ତୁ ଖାନ୍ତୁ।
ଆଜି ବି ଆମ ବାହାଘର ଭୋଜି ଅଛି?
ହଁ ଟିକେ ଗୋଟେ ମାନେ ମାନେ ଏମ ଗୋଟେ ଗୋଟେ ଖାଇଦବା ଗୋଟେ
ଏ ନାଇଁ ହଁ ଦେ ଅଛି ବି ହବ ହବ ଆଉ ସନ୍ଧ୍ୟାବେଳ ବର୍ଷା ଛାଡ଼ୁ ଦୋକାନକୁ ଯାଇ ବେଶ ନାଇ ହବ ଆଉ।
ହଁ ଆଁ କଲେ ଟିକେ ଭଲ ହୁଅନ୍ତା?
ଆଉ ଭାଇ ତମ ଆଡେ ଚାଷ ବାସ କଣ ହଉଛି?
ହଁ ଚାଷବାସ କଣ ପାଣି ନଥିଲା ଲୋକ ସବୁ ଚିନ୍ତାରେ ଥିଲେ କଣ କେମିତି ସବୁ ହବ ତଳି ରୁଆ ହବ କଣ କେମିତି କରିବେ ଯାହା ହଉ ଠାକୁର ଦୟା ରୁ ଟିକେ ବର୍ଷା ହେଲା ସେ ଜୁ ବର୍ଷା ହେଲେ ଲୋକ ଗେ ମାନେ ଖୁସି ଟିକେ ହେଲେ ଟିକେ ତଳି ଭଳି ପକେଇବେ ହଁ ଚାଷ ପାସ୍ ପାଇଁ ଟିକେ ଆଗେଇବେ ଆଉ ସେ ବହୁତ ମାନେ ନଥିଲା ବର୍ଷା ନଥିଲା ତଣ ତ ନିଜେ ଜାଣିଥବ ବର୍ଷା ନଥାଏ ଦି ଦିନି ହୱ ବର୍ଷା ଟିକେ ହେଲା ଆଉ ହଉ ଦେଖା ଲୋକଙ୍କ ପାଇଁ କି ଖୁସି ଚାଷୀ ହଉଯାଉ ଚାଷ ସବୁ ସବୁ ଲୋକ ଅନେଇଥିଲେ ଛାତକ ପରି କି ବର୍ଷା ଟିକେ ହେଲେ ଆଉ ତଳି ଫଳି ପକେଇବୁ ତ ଟିକେ ବିଲ ବାଡିକୁ ଯିବେ। କାଜୁ ଚାଷ ହବ ହଁ ଦେଖାଯାଉ କଣ ହଉଚି ଏତିକି ବର୍ଷା ହଉଚି ପୁଣି ରହିଯାଉଚଗ କି ଆଗକୁ ହବ କି ନାଇଁ ତା ଠିକ ନାହିଁ। ମୁଁ ତ ଶୁଣିଚି କଣ ଲଘୁଚାପ ହେଇଚି କଣ କେଇ ଦିନି ହଉଚି ଦେଖାଯାଉ।
ହଁ ହଁ ଲଘୁତାପ କହିଚି ପାଞ୍ଚ ଦିନି ପର୍ଯ୍ୟନ୍ତ ହବ ଆଉ।
ଆଇଁ କେତ ମାନେ କୋଉ ଦିନ ଆରମ୍ଭ କୋଉ ଦିନ ଶେଷ କିଛି ସେ ବିଷୟରେ ଜାଣିଛ ନା ଜାଣିନି ନାହାଁନ୍ତି?
ଅ ନାଇଁ ପାଞ୍ଚ ତାରିଖ କହୁଥିଲେ ଏକ ତାରିଖରୁ ପାଞ୍ଚ ତାରିଖ ବର୍ଷା ହବ ବେଲି ଦ।
ଆଚ୍ଛା ହଉ ଦେଖାଯାଉ କଣ ହଉଚି। ଆଉ ତମେ ଭଉଣୀ ଆଉ ମାନେ ଖାଇଲଣି ଆଉ କଣ ସକାଳେ ଖାଦ୍ୟ କଁ ଖାଇଥିଲେ?
ଭଉଣୀ ଭଉଣୀର କଥା ଶୁଭୁନି ତମେ କୋଉଠି ଥିଲ କୋଉଠିକି ପଳେଇଲ ଅବିକା?
ଅଁ ହଁ ମୁଁ ଥିଲି ସେ
ହଁ କୁହନ୍ତୁ।
ଏ
ଘରେ କଣ କାମ ଧନ୍ଦା ଚାଲିଚି କି ବ୍ୟସ୍ତ ଅଛନ୍ତି କି?
ନାଇଁ ନାଇଁ ସେ ଯୋ ବର୍ଷା ପାଇଁ ପାଗ ଯୋଉ ନେଟୱାର୍କ ରହୁଚି। ଅପଡାଉନୁ ଆଉ।
ଓ ବର୍ଷା ପାଇଁ ଟିକେ କଥା ଟିକେ ତମକୁ ଅସୁବିଧା ହଉଚି ମାନେ ଏମିତି ଯଉ ସବୁ ମାନେ ହଁ ବୁଝିଲୁ ବୁଝିଲି। ତଥାପି ଆଉ ତମେ କଣ ବର୍ଷା ପାଇଁ ସବୁ ରଖି ରଖିଚ ନା ଘରେ ସବୁ ଛତା ତ ପକ୍ଷିଆ ଫକ୍ଷୀୟା କିଛି ସବୁ ଆଗୁଆ ସବୁ କିଛି ପୁରୁଣା ଜିନିଷ କିଛି ଅଛିନା ସେ ସବୁ ଗଲାନି ସବୁ?
ନାଇଁ ବଖିଆ ଆଉ ଏମିତି ଆଉ ନାଇଁ ଏବେ ଛତା ଅଛି। ଛତା ରେନିକୋଟ ହେରିକା।
ସତା ତମେ ପକିଆ ତମେ ଆଉ ଦେଖିନ ନା ତମେ ମାନେ ତମେ ସେ ଛୁଆଳୁ ଦେଖିନ ନା ଦେଖିଚ?
ନାଇଁ ମୁଁ ଯେତବେଳେ ଛୋଟ ଥିଲି ଦେଖିଚି ଜେଜେମା ହେରିକା ଯୋ ଜେଜେବାବା ଯେତେବେଳେ ନିଜ ଜେଜେମା ନୁହଁ ଜେଜେବାବା ନୁହଁନ୍ତି ଅନ୍ୟ ଜଣେ ପକ୍ଷିଆ ଦେଇ ବିଲରେ କାମ କରୁଥିଲେ।
ହଁ ହଁ ଯାହା ହଉ ଭଲ ଆଉ ତମେ କେତବେଳେ କଣ ସେଠି ଭୋଜନ ମାନେ ଗ୍ରହଣ କରିବାକୁ ଗଲେ ଆମକୁ ଟିକେ ଫୋନ କଲେ ଆମେ ଟିକେ ଯାଆନ୍ତୁ ତମ ସାଙ୍ଗରେ ନା କଣ କହୁଛନ୍ତି?
ନିଶ୍ଚିନ୍ତ ଆମେ ବର୍ତ୍ତମାନ ତାଙ୍କର ଭାତ ଡଲମା ହେଇସାଇଲାଣି ମାଛ ଟା ଭଜା ହେଇଚି।
ହଉ ମାଛ ତ ଆମେ ତ ଖାଇବୁନି ଖାଲି ଭାତ ଡାଲି ଖାଇବୁ। ଆଚ୍ଛା ଆଚ୍ଛା ଠିକ୍ ତମେ କେତବେଳେ ଯିବ ତଥାପି?
ଆମେ ତଥାପି ଗୋଟାଏ ଆଉ।
ମୋର ସେଇ ତାହେଲେ ଏଇନା ତ ହେଇଗଲାଣି ଆମର ବାରଟା ଚାଳିଶି ହେଇଗଲାଣି। ସେଠାରେ ସବୁ କଣ ହଉଚି? ଆଉ ବନ୍ଧୁ ମୋର ତ ବର୍ଷା ଜୋରେ ହେଲାଣି ମୁଁ ଆମ ଘରକୁ ଯାଉଚି ଯିବି‌‌। ଫୋନ କଲେଣି ବୋଉ ଏବେ ଫାଙ୍କା ହେଲେ ତମ ସାଙ୍ଗେ ମୁଁ କଥା ହେବି ନା କଣ କହୁଚ?
ହଁ-ହଁ ନିଶ୍ଚିନ୍ତ।
ହଉ-ହଉ ହଁ-ହଁ ରୁହନ୍ତୁ